ଶୁଖିଲା।
ହେଲୋ।
ହାଲୋ ଦିଦି ନମସ୍କାର।
କଣ କରୁଛନ୍ତି।
ଏଇ ବସିଥିଲି। ଆପ ଆପଣ କଣ କରୁଛନ୍ତି।
ହଁ ମୁଁ ଏଇଠି ବସିଥିଲି ଏବେ। ଏବେ ଗାଧେଇକି ଆସିଲି। ହଁ ମୁଁ ଖାଇକି ଗାଧେଇ ଯାଇଥିଲି କି। ଗାଧେଇ ଆସିକି ବସିଛି ଆଉ।
ଓହୋ କଣ ଖାଇଛନ୍ତି।
ମୁଁ ସକାଳେ ଇପି ଖାଇଥିଲି। ଆଉ ତମେ କଣ ଖାଇଥିଲ।
ମୁଁ ସକାଳେ ପୁରୀ ମଟର ତରକାରୀ ଖାଇଥିଲି।
ଆଛା ଆଉ ଗାଧୋଇ ସାରିଲଣି କି ନାହିଁ।
ଅ ନା ଗାଧେଇନି ଆଉ ଗାଧେଇବି ଟିକେ ଲେଟ ରେ। ଆଉ ଉଁ ଆପଣଙ୍କ ନାଁ କଣ?
ମୋ ନା।
ହୁଁ।
ପରେ କହିବି ମୋ ନା କଣ?
ଓ।
ହଉ ଆପଣ ଏବେ କଣ କରୁଚନ୍ତି ପଢୁଛନ୍ତି ନା କଣ?
ମୁଁ ପଢ଼ୁଚି।
କଣ ପଢୁଛନ୍ତି?
ହୁଁ ପିଜି। ଆପଣ କଣ କରୁଛନ୍ତି?
ମୋର ଶଇଲାଣି ମୁଁ ଏବେ ଘରେ ଅଛି।
ଓ ହୋ। କେତେ ବର୍ଷ ହେଲାଣି ସରିଲାଣି?
ହୁଁ ଦିଇ ବର୍ଷହେଲା ସଇଲାଣି।
ଓ ମୁଁ ତାହଲେ ପ୍ଲସ୍ ଥ୍ରୀ ପରେ ଦି ବର୍ଷ ଗ୍ୟାପ୍ ନେଇଯାଇଥିଲି। ମୁଁ ସେଥିପାଇଁ ଟିକେ ଲେଟ୍ ରେ କରିଛିି।
ଛି ଆ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଉଁ ସବୁ ଭଲ ଘରେ ଅଛନ୍ତି। କିନ୍ତୁ ମୁଁ ଏବେ ହଷ୍ଟେଲରେ ରହୁଛି ନା। ମୁଁ ଏବେ ହଷ୍ଟେଲରେ ହିଁ ଅଛି।
ଆଉ ଦେହ ପାହା ଭଲ ଅଛି କି ନାଇଁ?
ହଁ ଭଲ ଅଛି। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ମମି ଏବେ ଗାଧେଇ ଯାଉ ଯାଇଛନ୍ତି ଏବେ ତ ସବୁ କାମ କାମରେ ସବୁ ଅଛନ୍ତି। ଏମିତି ଆଉ ଭଲ ଅଛନ୍ତି ସମସ୍ତେ।
ଆଜି କଣ ରୋଷେଇ?
ରୋଷେଇ ମୁଁ ଜାଣିନି ଅଜି କଣ?
ହେଇନି କି?
କରି ନାହାନ୍ତି ରୋଷେଇ।
ଲେଟ୍ ରେ ଖାଉଛନ୍ତି?
ହଁ।
ଓ ହୋ। ଆଉ କେତେ ଭାଇ ଭଉଣୀ?
ମୋ ମମି ବାପାଙ୍କର ମୋର ଗୋଟେ ସାନ ଭାଇ ଅଛି।
ହୁଁ।
ମୁଁ ବଡ଼ ମୋ ତଳେ ଗୋଟେ ସାନ ଭାଇ ଅଛି।
ଓ ହୋ।
ଆଉ ଦାଦାଙ୍କର ଝିଅ ବଡ ପୁଅ ସାନ।
ଅ ହୋ କୋଉ ଜାଗାରୁ କଲ କଥା ହଉଛନ୍ତି?
ମୁଁ ଯାଜପୁରରୁ।
ଯାଜପୁର କୋଉଠି ଗାଁ?
ଓସ୍ତପାଳ ପାଖରେ ଜାଣିଛନ୍ତି?
ଓ ହଁ ଜାଣିଛି।
ସେଇ ପାଖାପାଖି।
ଓହୋ। ସେଇପଟେ କଣ ଯୋଉ ଅଧିକ ଭଲ ସ୍ଥାନ ଅଛି?
ମାନେ?
ମାନେ କୋଉ କୋଉ ଜେଗା ଭଲ ଅଛି ବୁଲିବା ବୁଲି କରିବା ପାଇଁ?
ଏମିତି ତ ଆମ ଟମକା ପାର୍କ ଗୋଟେ ହେଇଛି ଜାଣିଛନ୍ତି କି ନାଇଁ?
ଟମକା ଯାଇଛି ମୁଁ ପାର୍କ। ଟମକା ପାର୍କ ଯାଇଛି। କଣ ଟମକା ଆଗକୁ ଯଉ ଟମକା ଆଗକୁ ଯୋଉ ଗୋଟେ କଂସ ବୋଲି ଗୋଟେ କା ଅଛି କଅସ ହଁ। ତ ସେଇ ସେଠିକି ଯାଇଚି।
ଆଚ୍ଛା।
ଯୋଉ ଏବେ ବି କଣ ଟମକା ଜଙ୍ଗଲରୁ ହାତୀ ବାହାରୁଛନ୍ତି?
କଣ କହିଲେ?
ଏବେ ବି କଣ ଟମକା ଜମ-ଜଙ୍ଗଲରୁ ହାତୀ ବାହାରୁଛି?
ଜଙ୍ଗଲରେ କାଇଁ?
ହାତୀ?
କାଇଁ?
ହାତୀ ବାହାରେନି?
କେତଳେ କେମିତି ବାହାରେ କାଇଁ ଏବେ ତ ନାହିଁ।
ଓହୋ। ଆଉ ଯୋଉ ସେଠି ଜଙ୍ଗଲରୁ କଣ କଣ ଏବେ ଯୋଉ ମିଳୁଛି?
ଏବେ ତ ସେମିତି କିଛି ନାହିଁ କିନ୍ତୁ କାଜୁ ମିଳେ
ଓ ତମର ସେପଟେ
କାଇଁ କିନା ଜଙ୍ଗଲରେ ଅଧିକ କାଜୁ ଲଗାହେଇଛି ନା
ଓହୋ ସେଇ ଯୋଉ ଉ ମଝିରେ ଯୋଉ ନିଛଟିଆ ରାସ୍ତାଟା ସେଇଟା ଗୋଟେ କାଜୁ ହୋଇଛି ସେଠି ତ
ଓହୋ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଭଲ ହିଁ ଅଛନ୍ତି
କିଏ କିଏ ସବୁ ଅଛନ୍ତି?
ବାପା ମା ମୁଁ ଆଉ ଆମ ପୁଅ
ଆପଣ କଣ ବଡ?
ମୁଁ ମଝିଆଁ ମଝିଆ ବୋଇଲେ ଭାଇ ଆମେ ତିନି ଜଣ ଥିଲୁ ଭାଇଙ୍କର ଆକ୍ସିଡେଣ୍ଟ ଆକ୍ସିଡେଣ୍ଟରୁ ସେ ନାହାନ୍ତି ତ ଆମେ ଅଛୁ ଏବେ ଆମ ପୁଅର ମୋର
ଆଚ୍ଛା ଆଉ ପଢାପଢି କଣ କେମିତି ଚାଲିଛି?
ଭଲ ହିଁ ଚାଲିଛି ତମେ କୋଉ ଅନର୍ସରେ ପାଠ ପଢୁଥିଲ?
ଓଡ଼ିଆ ଅନର୍ସ ଆର୍ଟ୍ସର
ଓ ହୋ ମୋର ବି ସେଇ ଓଡ଼ିଆ ଅନର୍ସ
ଆଛା ଆଉ ବର୍ଷା ଫର୍ଷା କେମିତି କଣ ହଉଛି ସବୁଆଡ଼େ
ବର୍ଷା
ହୁଁ
ହଁ ବର୍ଷା ହଉଛି
ଏବେ ବି ହଉଛି
ନା ଏବେ କାଉଁଳି ହେଇଛି ବର୍ଷା ଛାଡି ଯାଇଛି କିନ୍ତୁ ସକାଳେ ବର୍ଷା ହଉଥିଲା ଆଉ ଆନ୍ଦପୁର ଜାଣିଛନ୍ତି
ହଁ
ଆ ଆନନ୍ଦପୁରୁ ଯେଉଁ ସେପଟେ ଜାଣିଛନ୍ତି ଭଲ ଭଲ ଆମର ପ୍ଲେସ୍ ଅଛି ତାରିଣୀ
ହଁ ଯେନ
ହୁଁ ହଁ ତ ହଁ ଆସୁ ଆସିବ କେବେ
ନାଇଁ ମୁଁ ସିଆଡେ ଯାଇନି ଆଉ
ଓହ ଆମ ଆମ ଗାଁକୁ ଲାଗିଛି ବି ବି ଗୋଟେ ଭଲ ଜାଗା ଚକତୀର୍ଥ ସେଠି ସବୁ ଦୂର ଦୂରରୁ ଲୋକ ବି ଆସନ୍ତି
ଚକତୀର୍ଥ ପାଖରେ ତମ ଘର
ହୁଁ
କଉଠି କି ତମ ଘର?
ହୁଁ ଆମର କଣ୍ଡିପାଳ
ଆଛା
କଣ୍ଟିପାଳ ଚକ୍ରତୀର୍ଥ ପାଞ୍ଚ ଛଅ କିଲୋମିଟର ଆଉ ଏବେ ଆମ ଗାଁରେ ହାତୀ ହିଁ ବାହାରୁଛନ୍ତି ଏବେ ଆ ଏ ଏବେ ଆମ ପଟରୁ କୁସୁମ କୁଳି ବାହାରୁଛି ଆଉ ଏଇ ରୁଟକା ଛତୁ ବାହାରୁଛି ରୁଟୁକା ଛୁତୁ ଖାଇଛ ନା ନାଇଁ
ନା ସେଟା କଣ? ମୁଁ ତ ଏବେ ନୂଆ ସୁ-ଶୁଣୁଛି।
ରୁଟ୍କା ଛତୁ ଯୋଉ ଗୋଲ୍, ଗୋଲ୍ ଯୋଉ ପଥର ପରିକା ହେଇଥିବ। ଗୋଲ୍ ଗୋଲ୍ ଯୋଉ
ମୁଁ ଶୁଣିନି କି କେବେ ଖାଇନି। ନାଇଁ।
ଓ ସେପଟେ ତ ମିଳିଯିବା କଥା। ଶାଳୁଆ ଗଛ ଯୋଉ ଶାଳୁଆ ଗଛ।
ମିଳୁଥିବ। ମିଳୁଥିବ କିନ୍ତୁ ମୁଁ କେବେ ଏଇଟା ଶୁଣିନି। କି ଖାଇନି।
ହୁଁ। ଅନ୍, ଏ ମାନେ ଯୋଉ ରୁଟ୍କା ସେଟା ଛତୁ ଭାଲିଆ ଲାଗେ, ଛତୁ ତ ଯେମିତି ଲାଗେ ସେମତି ଲାଗିବ। କିନ୍ତୁ ତାର ସେଟା ଗୋଲ୍ ଗୋଲ୍ ଯୋଉ ପଥର ଯେମିତି ଗୋଲ୍ ସେମିତି।
ଆଚ୍ଛା।
ସେ ଶାଳୁଆ ଗଛ ମୂଳରେ ହିଁ ହେଇଥାଏ ସେଇଆ।
ହେଇଥିବ କିନ୍ତୁ ଆମ ଘରେ କାହିଁ କେବେ ଆଣିନାହାନ୍ତି କି ମୁଁ କେବେ ଶୁ ଶୁଣିନି, ଖାଇନି।
ଓହୋ। ଯୋଉ ଇଏ ଖାଇଛନ୍ତି ଗର୍ଜନ ଛତୁ ଖାଇଛନ୍ତି?
ହଁ ଖାଇଛି।
ଭଲ୍ ଲାଗେ?
ହଁ ସେମିତି ଆଉ।
ଏବେ ତ ସେଇ ସମୟ ହେଇ ଆସିଲାନା, ତ ଗର୍ଜନ ଛତୁ ମିଳିବ ସେପଟେ। ଅଧିକାଂଶ।
ହୁଁ।
ଉଁ ହୁଁ। ଆଉ ଏବେ କଣ ତମେ, ଯୋଉ ଘରେ ପଢା ସରିଲା ପରେ ରହିଛ? ତ
ହୁଁ ଅଛି। ତାପରେ ଫୁଣି ଏ ବର୍ଷଟା ଗଲେ ଦେଖିବା କଣ କରିବା।
ବାହାଘର ସରିଲାଣି?
ମୋର?
ହୁଁ।
ନାହିଁ ମ, ମୁଁ ଏବେ ବାହା ହେବି। ମୁଁ ଜବ୍ କରିସାରିଲେ ଯାଇକି ବାହାରେ। ମ୍ୟାରେଜ କରିିବି, ଏବେ ନାହିଁ। ମ୍ୟାରେଜ କରିସାରିଲେ ଆଉ ଜବ୍ କରିପାରିବିନି ମୁଁ।
ଓ ହୋ। ଆଉ କେତେ, ଯୋଉ ମାର୍କ ରହିଥିଲା? ପିଜିରେ?
ମୋର।
ହୁଁ।
ଚାରିଶହ ବାଷଠି।
ଉଁ ଯୋଉ, ଟୋଟାଲ ମିଶେଇକି? କେତେ ରୁ କେତେ ହୁଏ କିି?
ମାନେ?
ମାନେ ଟୋଟାଲ ମାର୍କ କେତେ, ଯଉ ଆସେ?
ବୁଝି ପାରିଲିନି ତମ କଥା।
ମାନ ଯେମିତି
ତମେ ନର୍ମାଲ୍ କଲ୍ କଲେ ମୁଁ କହିଦେବି, କେମିତି କଣ।
ଓ ହୋ। ହଁ। ଆଉ
ଆଉ କଣ କୁହନ୍ତୁ? କଣ ଖାଇଥିଲେ ଆପଣ ସଖାଳେ?
ପୁରି ତରକାରୀ।
ଆଚ୍ଛା, ଆଉ ଗାଧୁଆଳେ କଣ କେମିତିଆ?
ଗାଧୁଆଳେ ବୋଧେ ଆଜି ପୋଟଳ କରୁଚନ୍ତି। ପୋଟଳ, ଭାତ, ଡାଲି।
ରୁମ୍ ରେ କରୁଚ ନା କ୍ୟାଣ୍ଟିନ୍?
ନା କ୍ୟାଣ୍ଟିନ୍ ଅଛି।
ଆଚ୍ଛା ଭଲ ଆଉ।
ଏ ରୁମ୍ ରେ ଯଦି କିଏ କରୁଥୁବ କରୁଥୁବ କିନ୍ତୁ ଆମ ମେ ତ କରୁନୁ। ଉଁ,
ଆଚ୍ଛା। ଆଉ କଣ କୁହନ୍ତୁ?
ଆଉ କଣ ଖାଇବା ପାଇଁ ଭଲ ଲାଗେ?
ମୋତେ ମଟନ୍ ଭଲ ଲାଗେ।
ଓହୋ! ମଟନ୍ ତାନେ ଖାଅ ଅଧିକାଂଶ?
ହଁ ଆମ ତ ଘରେ ବହୁତ ଅଧିକାଂଶ ର ସଣ୍ଡେରେ ହୁଏ।
କିମ୍ବା ଟ୍ୟୁସଡେ ରେ ଯେତେବେଳେ ଯାହା ପାର କିନ୍ତୁ ମ-ଆମର ସଣ୍ଡେରେ କିନ୍ତୁ କମ୍ପଲସରି ମଟନ୍।
ଓ ହୋ! ଆଉ ସେପଟେ ମାନେ କଣ ଖାଇବା ପାଇଁ ଅଧିକ ମାନେ ଫେମସ୍? ଖାଇବା କଣ ଫେମସ୍ ?
ସେମିତ ତ ସବୁ କଣ ଖାଇବ ଫେମସ୍?
ସେମିତି କିଛି ନାହିଁ କି?
କଣ ସେମିତି? ସବୁ ତ ଖାଆନ୍ତି। କଣ କହିବି?
ଓ ହୋ। ଆଉ ଉଁ, ତୋମକୁ ବୁଲାବୁଲି କରିବା ପାଇଁ ଭଲ ଲାଗେ ନା ନାଇଁ?
ବହୁତ ମୋତେ ଖାଲି ରେଷ୍ଟୁରାଣ୍ଟ ଯିବା ପାଇଁ ବହୁତ ଇଚ୍ଛା ହୁଏ। ରେଷ୍ଟୁରାଣ୍ଟ ଯାଇକି ଖାଇବା ପାଇଁ। ଘରେ କେତେ ରହିବୁ। ପାଖରେ ସିନା ନାହିଁ, ହେଲା ସ୍କୁଟିରେ ଯାଇପାରିବନି। କିବା ଯୋଉଠି ରହଲି। ଯୋଉଠି ହେଲେ ରହିକି ଟିକେ ସେଇଠି ଯିବା। ମୋତେ ବୁଲାବୁଲି କରତେ ବହୁତ ଭଲ ଲାଗେ। ଘରେ ଗୋଟେ ମିନି
ଏକା ନା ସାଙ୍ଗ ମାନଙ୍କ ସହିତ?
ନା ମୋର ଗୋଟେ ସାଙ୍ଗ ଅଛି ଆମେ ଦି ଜଣ ଯାଉ।
ଓହୋ! ସ୍କୁଟିରେ?